ଜୟ ଜଗନ୍ନାଥ।
ହୁଁ ଜୟ ଜଗନ୍ନାଥ।
କଣ କରୁଛନ୍ତି?
ଆ ବର୍ତ୍ତମାନ ପାଇଁ ତ ମୁଁ ବସିଛି। ଆପଣଙ୍କ ସହ ବାର୍ତ୍ତାଳାପ କରୁଛି।
ଆଜ୍ଞା ମୁଁ ବି ସେୟା।
ହଉ ଭୋଜନ ସାରିଲେଣି?
ନା ଭୋଜନ ଆଉ ସରିନି।
ଆଚ୍ଛା କଣ ପାଇଁ?
ସେମିତି କିଛି ଖାଦ୍ୟ ନାହିଁ ଖାଇବା ପାଇଁକା ସେଥିପାଇଁ।
ଆଚ୍ଛା ଆଚ୍ଛା।
ଯାହାବି ଅଛି ଯାହାବି ଅଛି ଖା ଖଦ୍ୟ ଖାଇବା ପାଇଁ ତାକୁ ପ୍ରଥମେ ତିଆରି କରିବାକୁ ପଡ଼ିବ ତ ମୁଁ ବର୍ତ୍ତମାନ ପାଇଁ କରିପାରିବିନି, ଯେହେତୁ ମୋର ଇଚ୍ଛା ନାହିଁ। ସେଥିପାଇଁ।
ଆଛା ହଁ
ଆଜ୍ଞା।
ଆଜ୍ଞା, ନଖନ ନଖାଇଲେ ବି ପାଣି ସଫିସିଣ୍ଟ ପିଉଥାନ୍ତୁ।
ଆଜ୍ଞା, ଆଜ୍ଞା ସେଇଟା ବି ମୁଁ ବହୁତ କମ ପିଏ।
ନାଇଁ ନାଇଁ ସେଇଟା ହେଳା କରିବେନି।
ଆଜ୍ଞା
ହୁଁ ଆଉ ଏବେ କେବେ ପାର୍କ ଆସୁଛନ୍ତି?
ଆଜ୍ଞା
ମୁଁଇଲି ଏବେ ଏବେ ଆପଣଙ୍କୁ ପାର୍କ ଆସିବାର କିଛି ଅଛି?
ପାର୍କ ତ ଜାଣିନି ସେମତି କିଛି ନାହିଁ ଆମେ ଏମତି ଆଉ ମୁଁ ମୋ ସାଙ୍ଗଙ୍କୁ ଘରକୁ ଗଲେ ଯଦି ବୁ ଅଧିକ ବୋର ହଉଥିବୁ ୟା ଆମର ଆଉ କେତେ ସାଙ୍ଗ ଆସୁଥିବେ ତାହେଲେ ଆମେ ହେମିତି ହେଠିକି ଟିକେ ଯାଉ। ନହେଲେ ସେଠିକି କେତେ ପାର୍କ ମୁଁ ଯାଏନି।
ଭଲ କଥା
ଅଜ୍ଞ୍ୟା ହ
ହଉ କଣ କୁହନ୍ତୁ?
ଆ ଆଉ ଆଉ କଣ କହିବି? ଉମଂ ଆପଣଙ୍କ ଜୀବନରେ ଏମିତି କିଛି ଘଟଣା ଯୋଉଟା କି ବହୁତହି ଆମ୍ ଖରାପ ଆପଣଙ୍କୁ ମାନେ ଯୋଟା ବହୁତହି ଭଲ ଜିନିଷ ଶିଖେଇଥିବ ସେମିତି କିଛି? ଥିବ ଆପଣଙ୍କ ଜୀବନରେ।
କହି ତ ପାରିବି ବାକି ଏଥିରେ ତ କହିହବନି।
ହ ଆଜ୍ଞା ଆଜ୍ଞା ସେମତି କିଛି ଅସୁବିଧା ନାହିଁ ଆପଣଙ୍କ ଉପରେ ହିଁ ଆପଣଙ୍କ ଇଛା ଉପରେ ହିଁ ଡିପେଣ୍ଡ କରେ।
ଆଜ୍ଞା ଛାଣନ୍ତୁ ସେକଥା। ଆଉ କଣ କହିବା? ହୁଁ ସେମିତୀୟା ବିଷୟ କିଛି ମନେ ପଡୁନାହିଁ।
ଆପଣ ବର୍ତ୍ତମାନ କୋଉ କଲେଜରେ ଆଡ଼ମିସନ୍ କରିଛନ୍ତି?
ଶ୍ରୀ ଜୟଦେବ କଲେଜ ରକଣ୍ଟା ଯୋଉ କହିଥିଲି।
ଆଜ୍ଞା ଆଜ୍ଞା
ଆଡମିସନ ତନ ବାକି ଶ୍ୟାମସ କୂ ହିଁ ମୁଁ ପିସ୍ ଟା ଦେଇଛି କି ମୋର ସିଟ ଟା ରିଜର୍ଭ ହେଇକି ରହିବା ପାଇଁ। ଆଉ ହେଲେ ଆଉୋ ଯୋଉ କଲେଜ ଆସିବ। ସେଠୁ ପୁଣି ପେମେଣ୍ଟ ରିଫଣ୍ଡ ହବ ରିଫଣ୍ଡ ହେଲେ ପୁଂନୀ ସେଠି ଆଡମିସନ କରିବି ଆଉ।
ଆଜ୍ଞା ଆଜ୍ଞା
ଆଜ୍ଞା ଏଇ କଲଟରେ କଥା ହେଇ ସମସ୍ତଙ୍କୁ କି ଆଜ୍ଞା ଆଜ୍ଞା ଆଜ୍ଞା ଆ୍ଞା ହଉ। ହ
ତ ସତ ସତ୍ୟ ଜୀବନରେ ମଧ୍ୟ ମୁଁ ଯାହା ସହବି କଥା ହଉଛି ମଝିରେ ମଝିରେ ଏମିତି ଗୁଡାଏ ଶୁଦ୍ଧ ଓଡିଆ ବାହାରି ଯାଉଛି ପାଟିରୁ।
ମୋର ବି ସେମିତି ହେଉଛି। ଓଃ ଆପଣଙ୍କ ବନ୍ଧୁମାନେ କେମିତି କଣ କଣଛନ୍ତି?
ମୋ ବନ୍ଧୁ ମାନେ ତ ବହୁତିହି ଭଲ ଅଛନ୍ତି।
ଆଚ୍ଛା ଆଚ୍ଛା।
ଆଜ୍ଞା।
ଆପଣଙ୍କର ତ ପୁରୁଷ ମିତ୍ର ବି ଥିବେ।
ଆଜ୍ଞା ପୁରୁଷ ମିତ୍ର ତ କହିବାକୁ ଗଲେ ବହୁତ ଅଧିକ ଅଛନ୍ତି। ଆଉ ବହୁତ ଭଲ ପିଲା ମାନେ ମହିଳା ମିତ୍ର ମାନଙ୍କ ଠାରୁ।
ଆଚ୍ଛା ଆଚ୍ଛା ବେଶ ଭଲ କଥା।
ମୋର କହିବାକୁ ଗଲେ ପ୍ରଥମ ପ୍ରଥମ ବର୍ଷ ଏକାଦଶ ରେ ତ ମୁଁ କେବଳ ମୋର ଚାରି ଜଣ ହିଁ ସାଙ୍ଗ ଥିଲେ। ଉଁ ଉ ଯୋଉମାନଙ୍କ ଭିତରୁ ଜଣେ ଜଣେଥିଲେ ମୋର ବିଦ୍ୟାଳୟର ସାଙ୍ଗ ତାପରେ ଆଉ ଦି ଜଣଙ୍କ ସହ ଅ ମୁଁ ଅ ଏକାଦଶ ରେ ହିଁ ଦେଖା ହୋଇଥିଲି ଟିଉସନ ରେ। ତ ଏମିତି ପୁରା ଏକାଦଶଟା ତାଙ୍କ କହିଁ ପୁରା ଗଲା ଯୋଉଟା କି ମୁଁ କହିବିନି କି ନାଇଁ ମୁଁ ବୁଲିିନି ମଜାମସ୍ତି ସେ କରିନି। ମୁଁ କରିଛି ବଟ୍ ସେତିକି ନୁହ ଯେତିକି ମୋ ଦ୍ଵାଦଶରେ କରିଛି। ମୁଁ ନୂଆ ସାଙ୍ଗ ମାନଙ୍କୁ ପାଇକି
ଆଛା।
ଆଜ୍ଞା।
ସେମାନଙ୍କ ସହିତ ଏବେ ବି କଥ୍ ବାର୍ତ୍ତାଳାପ କରୁଛନ୍ତି ନା ବନ୍ଦ ହୋଇଯାଇଛି?
ନା ସେମିତି କିଛି ଅସୁବିଧା ଥିବାରୁ ଆ ଏମିତି ମଝିରେ ଟିକେ ଝଗଡ଼ାଝାଟି ହେଇଥିଲା। ତ ସେଥିପାଇଁ କି ଭୁଲ୍ ବୁଝାମଣା ହେଇଥିବାରୁ ଅ ଏବେ କଥାବାର୍ତ୍ତା ମୁଁ ମଝିରେ ବନ୍ଦ କରିଦେଇଥିଲି ଯେହେତୁ ମତେ ବହୁତ ଖରାପ ଲାଗିଥିଲା। ତ ତାପରେ କେମ୍ କେତେବେଳେ ବହୁତ୍‌ ଅତ୍ୟଧିକ ଦରକାର ପଡିଲେ କଥା ହୁଏ। ନହେଲେ ସେମାନେ ତାଙ୍କ ଆଡୁ ଡାକିଲେ ମୁଁ କଥା ହୁଏ। ତାହେଲେ ମୋର ଯଦି ଦରକାର ପଡେ ମୁଁ ତାଙ୍କୁ ତାଙ୍କୁ କ ଚରେ କଥା ହୁଏ କି ମେସେଜ୍‌ କରେ ଏତିକି ନା ଆଉ କିଛି ନୁହଁ।
ଆଚ୍ଛା ଏମିତି କଥା।
ଆଜ୍ଞା।
ଆପଣଙ୍କର ସବୁ ଠୁ ଭଲ ଆଉ ବେଶୀ ମାନେ ବହୁତ୍ କ୍ଲୋଜ କେତେ ଜଣ ଅଛନ୍ତି? ସେଠି ଆମ ବେଷ୍ଟ ଫ୍ରେଣ୍ଡ ବୋଲି କହୁଛେ।
ଅ ହୁଁ ଆଉବି ଆଜ୍ଞା ଜଣେ ହିଁ ଅଛନ୍ତି।
ଆଚ୍ଛା କିଏ ସଂଶିତା ଯୋଉ ଆପଣ କହୁଥିଲେ।
ଆଜ୍ଞା ଆଜ୍ଞା।
ଆଜ୍ଞା।
ସେ ତ ମୋର ଅ ଷଷ୍ଠ ଶ୍ରେଣୀରୁ ହିଁ ମୋର ବହୁତ ହି ଭଲ ସାଙ୍ଗ। ଛି
ଆଛା ଆପଣ କୋଉ ସ୍କୁଲରେ ପଢ଼ୁଥିଲେ କି?
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର।
ଆଚ୍ଛା। ସେଇ ବରଗଡ଼?
ଆଜ୍ଞା। ଅ ସଂସୀତା ବେ ଆଜ୍ଞା ସଂସୀତା ବେହେରା ଯିଏ ଅଛନ୍ତି ସେ ଚତୁର୍ଥ ଶ୍ରେଣୀରେ ସରସ୍ଵତୀ ବିଦ୍ୟା ମନ୍ଦିର କୁ ଆସିଛନ୍ତି। ତା ପୂର୍ବରୁ ସେ ସାଇବିଣାପାଣିରେ ପଢୁଥିଲେ। ତ ଆଜ୍ଞା। ତ ଚତୁର୍ଥ ବେଳକୁ ତତେ ମୁ ଚିହ୍ନି ନଥିଲି। ତାପରେ ଧୀରେ ଧୀରେ ଷଷ୍ଠରେ ଯେତେବେଳେ ଆମେ ଗୋଟିଏ ଶ୍ରେଣୀରେ ପଢୁଥିଲୁ ତ ସେତେବେଳେ, ଅ ଭଲସେ ଦେଖା ହେ ହେଇଥିଲା ବା ସେମ ମିତି କଥାବାର୍ତ୍ତା, ଆମେ ସେମ୍ ବେଞ୍ଚ ରେ ବସିଥିଲୁ। ତାପରେ କରୋନା ଷ୍ଟାର୍ଟ ହେଲା ଟାଇମିଙ୍ଗ ରେ ଏମିତି ଥରେ ଅ ସେ ଆକ୍ଚୁଆଲି ମୁଁ ଜାଣିିନଥିଲି କି, ସେ ଆମ ଘର ପାଖରେ ମଧ୍ୟ ରହୁଚନ୍ତି ବୋଲି। ତ ତାପରେ ସେ ମତେ କହିଲେ କି, ଆଉ ମୁଁ ଆପଣଙ୍କ ଘର ପାଖ ପାଖେ ରହୁଛି। ଆଉ ମୁଁ ଯିବି କି? ମୁଁ କହିଲି ହଁ ନିହାତି ଭାବେ ନିଶ୍ଚୟ ଆପଣ ଆସିପାରିବେ। ତ ସେବେଠୁ ବହୁତି ହି ଭଲ ସାଙ୍ଗ ସେ ଅଛି ମୋର।
ହଁ ଭଲ।
ଆଜ୍ଞା।
ଆପଣଙ୍କର ନିଜର ଯାନ ଅଛି? ନା ସେମିତି ପର ଲୋକଙ୍କ ଯାନ ରେ ଯିବା ଆସିବା କରନ୍ତି?
ଅ ନାଇଁ ନିଜର ଜାନ ତ ନାହିଁ ବିକଜ କାରଣ କହିବା କଲେ ମୁଁ ଏତେ ଭଲ ସେ ଶିଖିନି, ଆ ରୋଡରେ ଚଲେଇଦେବି ଯଦି କିଏ ପଛରେ ବସଚନ୍ତି ଟିକେ ଫାଙ୍କା ଅଛି ଅଧିକ ଗହଳି ନାଇଁ। ମୁଁ ଚଲେଇଦେବି। ନହେଲେ ସେତିକି ମୋ ପାଖରେ କନଫିଡେନ୍ସ ଆସିନି ଟିକେ ଡର ଲାଗୁଛି। ଅ ପୁରା ମେନ୍ ରୋଡରେ ଚଲେଇବାକୁ ତ ସେଥିପାଇଁ କି ଏପର୍ଯ୍ୟନ୍ତ ଆସିନି। ଯେତେବେଳେ ମୁଁ ପୁରା ଭଲସେ ଶିଖିଯିବି ତ ସେତେଳେ ନେଇ ଆସିବା ଆଉ।
ଆଚ୍ଛା।
ଆଜ୍ଞା।
ହଁ
ଆପଣଙ୍କର ଘରେ ଆଜି କଣ ଖରାବେଳର ଭୋଜନ କମ
ଆଜି ସେଇ ଅରୁଆ ଡାଲମା ହିଁ ହବ। ଯେହେତୁ ମୋ ମାମା ମୋ ପାଇଁ ସନ୍ତୋଶି ଓଷା କରନ୍ତି ସବୁ ଶୁକ୍ରବାର ତ ଆଜି ଅରୁଆ ଡାଲମା ହିଁ ହବ। ଅରୁଆ କି ଖିଚୁଡି ହଁ
ଓହୋ।
ଆପଣ କେତେବେଳେ ଯାଇ ଫ୍ରି ରହୁଛନ୍ତି ଏବେ?
ଏ ବର୍ତମାନ ପାଇଁ ଏଠିତ ମୁଁ ଫ୍ରି ଅଛି।
ଆଛା। ସମୟ ସୀମା ବି ଆମର ସରି ସରି ଆସିଲାଣି।
ଆଜ୍ଞା।
ଆଜ୍ଞା। ଆଛା ଠିକ୍ ଅଛି। ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।